ହଁ।
ହ୍ୟାଲୋ।
ଆଜ୍ଞା ନମସ୍କାର। ଭଉଣୀ କୁହନ୍ତୁ।
ଆପଣ ଏବେ କଣ କରୁଛନ୍ତି ହଁ?
ନାଇଁ ମୁଁ ଏବେ ଘରେ ଅଛି। ଆ ମୁଁ ଘରେ ଅଛି। ଆପଣ କୋଉଠୁ କହୁଥିଲେ? ହ୍ୟାଲୋ। ହ୍ୟାଲୋ। ଆପଣ ଆପଣଙ୍କର ନେଟୱାର୍କ ପାଉନି। ଆଉ ନେଟୱାର୍କ ଠିକ୍ ରେ ପାଉନି ନେଟୱାର୍କ ଜାଗାକୁ ଯାଆନ୍ତୁ ହେଇଲୋ ଇଂଲିଶ କହିଦେଲି।
କୋଉଠୁ ଆପଣ କହୁଥିଲେ ଚଣ୍ଡିଖୋଲ?
ପ୍ଲେସ୍ ପଚାରନ୍ତୁନି।
ହଁ ହଁ।
ହ୍ୟାଲୋ।
ହଁ ହଁ ହଁ କୁହନ୍ତୁ।
ଆପଣ ଏବେ କଣ କରୁଛନ୍ତି?
ମୁଁ ଏବେ ହାଉସ୍ ୱାଇଫ୍ ଅଛି।
ଆଚ୍ଛା ଘରେ ଆଉ କିଏ କିଏ ଅଛନ୍ତି?
ଘରେ ମୋ ଶାଶୁ, ଶଶୁର ଅଛନ୍ତି ପୁଅ, ଝିଅ ଦି ଜଣ। ଆଉ ସ୍ଵାମୀ, ଦିଅର।
ଆଚ୍ଛା।
ଆପଣଙ୍କ ଘରେ କିଏ ଅଛନ୍ତି କୁହନ୍ତୁ?
ଆମ ଘରେ ମୁଁ ମୋ ବାପା, ବୋଉ। ମୋ ସାନ ଭାଇ ବଡ଼ବାପା, ବଡ଼ବୋଉ ଆଉ ଆଉ ଭାଇ ମୋର ତିନିଟା ଭାଇ ଅଛନ୍ତି ଆଉ ଗୋଟେ ଭଉଣୀ ଅଛି।
ଓହୋ ଆପଣଙ୍କ ପଢ଼ାପଢ଼ି କଣ?
ମୋର ଏବେ ଗ୍ରାଜୁଏସନ୍ ସରିଛି।
ଓଡ଼ିଆରେ କୁହନ୍ତୁ ଓଡ଼ିଆରେ। ମୁଁ ବି ଶୁଣିବିନି ଆପଣଙ୍କର ଏଇଟା କେ କେତେ କେତେ ମାନେ କେତେଟା କଲ? ମା ସରି।
ଏଗୁୁରା ଏଥିରେ କିଛି ପଚାରନ୍ତୁନି।
ଓହୋ। ମାନେ କହି ମାନେ ପାଠ ପଢା ବିଷୟରେ ପଚାରି ପାରିବନି। ହଉ ଆପଣ ପରି ଆପଣ ପରିବେଶ ବିଷୟରେ କଣ ଜାଣିଛନ୍ତି କହିଲେ ଦେଖିଆ?
ପରିବେଶ ଆମ ଚତୁଃପାର୍ଶ୍ବରେ ଯାହା ଦେଖୁଛ ତାକୁ ପରିବେଶ କହିବା। ଆଉ ଏ ଏବେର ତ ପରିସ୍ଥିତି ଯାହା ହେଲାଣି ଯୋଷରେ ଗର ଗରମ ହଉଚି ଗଛ ଫଛ କାଟିକି।
ହୁଁ।
ସବୁ ଗଛ କାଟିବା ଯୋଗୁଁ ଗରମ ବଢ଼ିଗଲାଣି। ବିଶ୍ୱ ତାପନ କ ବଢିଗଲାଣି ଗରମର ମାତ୍ରା ବଢି ଯାଉଚି।
ଓହୋ। ଆମେ ଜାଣିଚନ୍ତି ଆଉ। ଆଉ କହିଲ ଦେଖିଆ କି କି ଗଛ ଲଗେଇଲେ ଆମକୁ ଠିକ୍ରେ ପରିବେଶ ସୁରକ୍ଷା ରହିବ କେମିତି ମାନେ ୟାର ସବୁ କିଏ ଦାୟିତ୍ଵ ନବା ଦରକାର?
ଆମକୁ ଗଛ ଲଗେଇବା ଦରକାର। ଆଉ ସବୁ ଜିନିଷକୁ କମା ଦେଇ ଯାନବାହାନ ହଉ ପ୍ରଦୂଷଣର ରୋକିବା ପାଇଁ ଯାନବାହାନର ବ୍ୟବହାର କମ୍ କରିବା। ଏବେ ସୂର୍ଯ୍ୟ ଶ ଶକ୍ତି କୁ ବହୁଳ ଭାବରେ ବ୍ୟବହାର କରିପାରିବା ଦେଇକିି ସ୍ବର ଶକ୍ତି ବ୍ୟବହାର କଲେ ଆମର ଯେତିକି ସବୁ ପ୍ରଦୂଷଣ ହଉଛି ଯେମିତିକି ବାୟୁ ପ୍ରଦୂଷଣ। ତାକୁ କମ୍ କରାଯାଇ ପାରିବ ଆଉ ବିଭିନ୍ନ ଯେମିତି ଜଳ ପ୍ରଦୂଷଣ ହଉ ମୃତ୍ତିକା ପ୍ରଦୂଷଣ ତାକୁ ରୋକିବା ପାଇଁ ଚେଷ୍ଟା କରିବାକୁ ପଡିବ। ପ୍ଲାଷ୍ଟିକର ୟୁଜ୍ କୁ କମ୍ କଲେ ହେବ।
ହଉ ଆପଣ କିଛି ପଚାରନ୍ତୁ ମୁଁ କହିବି ଆଉ।
ହଁ।
କିଛି ପର୍ସନା ମାନେ ନିଜର ଇଏ କଥାବାର୍ତା କିଛି ବି ଇଏ ହବାନି ନା କଣ କେବଳ ଏଜୁକେସନ ଉପରେ ନା କଣ?
ଆପଣ ଆପଣଙ୍କର ଭଲ ପର୍ବ କଣ?
ଆମର କୁମାର ପୂର୍ଣ୍ଣିମା।
କୁମାର ପୂର୍ଣ୍ଣିମା। ଆଚ୍ଛା ଆପଣ କୁମାର ପୂର୍ଣ୍ଣିମା କେମିତି ପାଳନ କରନ୍ତି?
ଆମେ ସକାଳୁ ଉଠୁ ଗାଧୁଆ ପାଧୁଆ ସାରୁ ଚୋଉରା ମୂଳରେ ମୃଜ ଫୃଜ ପକେଇ ଏ ଜହ୍ନ ଜହ୍ନ ତାରା ସବୁ ମାନେ ଝୋଟି ଆଙ୍କିକି ଉଁ ଫୁଲ ଆଉ ଧାନ ନା ଖଇ ଏଗୁଡା ସବୁ ଫଳ ମୂଳ ରଖିକି ଉଁ ସକାଳୁ ବନ୍ଦା ପନ୍ଦା କରିକି ଚାନ୍ଦକୁ ବନ୍ଦେଇଥାଉ ଆଉ।
ଆଚ୍ଛା ରାତିରେ ଆପଣଙ୍କ ଆଡେ କିଛି ପର୍ବ ମାନେ ଇଏ ନାହିଁ ତାର। କିଛି ନୀତି ନିୟମ ନାହିଁ ଆଛା ଆ
ପ୍ରବଳା ହୁ ହୁଏ ମାନେ ଚାରିଟା ବେଳକୁ।
ଆଚ୍ଛା। ଆମର ଇଆଡେ କିନ୍ତୁ ରାତିରେ ବି ସେ ସବୁ ହୁଏ ଜହ୍ନ ଆସିଲା ପରେ ତାକୁ ଆଞ୍ଜୁଳି ଟେକା ହୁଏ।
ଓହୋ ଆମର ସେପଟରେ ଏପଟରେ ତ ବହୁତ ଭଲ ସେ ଲକ୍ଷ୍ମୀ ପୂଜା ହୁଏ ସେଦିନ ଗଜଲକ୍ଷ୍ମୀ ପୂଜା।
ଆଚ୍ଛା।
ଆଉ ଯାତ୍ରା ବି ହୁଏ।
ହ ଆମର ବି ଆଡେ ହୁଏ ଯେ ଆମ ମୁଁ ଆଜି ଭାତ ଖାଇଛି ଡ଼ାଲି ଆଉ ତରକାରୀ ଖାଇଛି।
ଉଁ ହୁଁ ରୋଷେଇ କିଏ କରନ୍ତି ଘରେ?
ରୋଷେଇ ମା କରନ୍ତି ମା ବଡ଼ ମାମା ସବୁ କରନ୍ତି।
ଆପଣଙ୍କ ପଢ଼ାପଢ଼ି ଏବେ ଚାଲିଚି ନା ସେଗୁଡା ପଚାରୁ ହୁଁ ହୁଁ।
ଚାଲିଛି ଏବେ ଆଉ ଏବେ ତ ସରିଗଲା ଗ୍ରାଜୁଏସନ୍ ସରିଗଲା। ପରେ ଦେଖୁଛି ଆଉ କଣ ପଢିବା ପାଇଁ ଆଉ। ଆପଣଙ୍କ ଘରେ ଆପଣଙ୍କ ପିଲାମାନେ କଣ କରୁଛନ୍ତି?
ସିଏ ସବୁ ଛୋଟ ଛୋଟ ଜଣେ ହଉଛି ଏଗାର ମାସର ଜଣେ ଛଅ ବର୍ଷର ସେ ଛଅ ବର୍ଷର ମ ପୁଅ ସେ ପଢୁଛି ଏବେ ଆଉ ମୁଁ ବି ବି ଏବେ ବି ମୋର ପଢ଼ା ବି କଣ୍ଟିନ୍ୟୁ ଅଛି।
ଆଛା ଆପଣ କଣ ପଢୁଚନ୍ତି?
ମୋ ଗ୍ରାଜୁଏସନ୍ ପରେ ମୁଁ ଟିଚର୍ ଲାଇନ୍ ରେ ପଢୁଛି ଆଉ।
ଆଚ୍ଛା।
ହଉ କେତେ ହଁ ଭଲ ଅଛନ୍ତି।
ଆଚ୍ଛା ଆପଣ କଣ ଖାଇଛନ୍ତି?
ମୁଁ ଚିଙ୍ଗୁଡ଼ି, ମାଛ, ଭାତ
ଆଚ୍ଛା।
ସକାଳୁ ଜଳିଖିଆ ଖାଇଥିଲି ଆଉ।
ହଁ।
ହୁଁ ହୁଁ।
ଆପଣ ନିଜେ ରୋଷେଇ କରୁଛନ୍ତି?
ହୁଁ ହୁଁ। ଆପଣଙ୍କ ଘରେ କ କୋଉ ଥରେ ରୋଷେଇ କରାହଉଛି? ଜାଳେଣୀ କଣ ବ୍ୟବହାର କରୁଛନ୍ତି?
ଆମ ଘରେ ଜାଳେନି ହିଁ କାଠ ବ୍ୟବହାର ହଉଛି ଏବେ ବି ଚୁଲିରେ ରୋଷେଇ ଚାଲିଛି। ଆଉ ଗ୍ୟାସ୍ ଗ୍ୟାସ୍ ବ୍ୟବହାର ହଉଛି ବର୍ଷା ଫର୍ଷା ହେଲେ।
ଉଁ ହୁଁ ହୁଁ ଆମର ତ ସେଇ ଆଉ।
ଆଚ୍ଛା ଆପଣଙ୍କୁ କୋଉ ରୋଷେଇ କରିବାକୁ ଭଲ ଲାଗେ?
ମତେ ସବୁ କିଛି ରୋଷେଇ କରିବାକୁ ଭଲ ଲାଗେ। ବିଭିନ୍ନ ଆଇଟମ୍ କରିବା ପାଇଁ ଭଲ ଲାଗେ ଆଉ।
ଆଚ୍ଛା।
ଆଉ କଣ ରଜ ଆପଣଙ୍କର କେମିତି କଟିଥିଲା ଏ ବର୍ଷ?
ରଜ ବହୁତ୍ ଭଲ କଟିଲା ଆମର ୟାଡ଼େ ଆମର ରଜକୁ ଏଡେ ଆମ ଗାଁ ରେ ଦୋଳି ଫୋଳି ଲଗାନ୍ତି ଯେମିତି ପୁରା ଗୋଟେ ପର୍ବ ଭଳିଆ ପାଳନ ହୁଏ ଆଉ ତ ଆମ ଗାଁରେ ଦୋଳି ଆମ ଗାଁ ଆମ ଘରେ ବରା ହେଇଥିଲା ଚକୁଳି, ପୋଡ଼ପିଠା ଆଉ ସୁଜି ପିଠା, କାକେରା ମ ହେଇଥିଲା।
ଆଚ୍ଛା ଆଚ୍ଛା। ପଠା ପର୍ବପର୍ବାଣିରେ ଖାଇବାକୁ ବହୁତ୍ ଭଲ ଲାଗେ ଆମରବି ସେଇ ପୋଡ଼ ପୋଡ ପିଠା, ଆଉ ଚକୁଳି ପିଠା ଆଉତ ପାନ ଜୋରସୋରେ ଖିଆ ହେଲା ଆଉ।
ଆଚ୍ଛା।
ହଉ। ହଁ ଆପଣଙ୍କ ଦେହ ପା ଭଲ ଅଛି ଘରେ ସମସ୍
ହଁ ହଁ ମୋ ଦେହ ଭଲ ଅଛି ଆଉ ଘରେବି ସମସ୍ତେ ଭଲ ଅଛନ୍ତି ଆଉ। ବାକି ଜେଜେମାଙ୍କ ଦେହ ଟିକେ ଖରାପ୍ ଅଛି। ତାଙ୍କର ବୟସ ହେଇଗଲାଣିନା ତଟିକେ ଦେହ ଖରାପ୍ ରହୁଚି ଆଉ।
ଆଚ୍ଛା ଆଉ ସମୟଟା ଆପଣ ଦେଖିଥିଲେ କଥା ହବା ପୂର୍ବରୁ?
ଆହୁରି ଅଛି ଟାଇମ୍।
ଉ, ହୁଁ, ଆଚ୍ଛା, ହଉ। ଆଉ କଣ କୁହନ୍ତୁ?
ଆପଣ ଆପଣଙ୍କର ସେଠି-ଇ-ଇ- ରଥଯାତ୍ରା ପାଇଁ କଣ କିଛି ହଉଚ
ହଁ, ରଥଯାତ୍ରା ଆମର ଏପ ହଉଥିଲା, କିନ୍ତୁ ଏବେତ ସେମାନେ ବଡ଼ ବାର ବର୍ଷ ହେଇଗଲାଣି ତାଙ୍କୁ। ସେମାନେ, ସେ ଯେଉଁମାନେ କରୁଥିଲେ, ଯେଉଁ ପିଲାମାନେ, ସେମାନେ ବଡ଼ ହେଇଗଲେଣି ସିଏ ଆଉ ଏତେ ମନ ଦେଉନାହାଁନ୍ତି। ଆମର ଏଇ ପାଖ ଗାଁରେ ସେମିତି ରଥ ଛୋଟ ପିଲା କରୁଚନ୍ତି ଆଉ, ଇଆଡ଼େ ଆଣନ୍ତି, ଆଉ ଠାକୁରଙ୍କୁ
ବୁଲିବାକୁ ନେଇକି ଆସନ୍ତି ଆମ ଆଡ଼େବି ନେଇକି ନେଇକି ଆସନ୍ତି, ବୁଲେଇବାକୁ ମାଗ-ମାଗୁଣୀ କରନ୍ତି ଆଉ ଭୋଜି ଭୋଜିବି ହୁଏ, ଆଉ।
ହଁ, ହଁ, ହଁ ଆଉ ପୁରୀରେତ ରଥଯାତ୍ରା ଫେମସ୍ ଆଉ ଆପଣ ଯାଆନ୍ତି ଦେଖିବା ପାଇଁ?
ହଁ, ଆମେ ସ୍ନାନ ପୂର୍ଣ୍ଣିମାକୁ ଯାଇଥିଲୁ।
ବହୁତ ସାରା ଭିଡ ରହୁଛି, ଠାକୁରଙ୍କ ପାଖରେ।
ହଁ, ଠାକୁରଙ୍କ ସ୍ନାନ ପୂର୍ଣ୍ଣିମା ଦେଖିକି ଆସିଚୁ ଏବେତ ଅଣସେଣ ଚାଲିଛି ଆଉ ସଇଲେ ର ରଥଯାତ୍ରା ଦିନ ଠାକୁର ବାହାରିବେ ବାହାରକୁ, ଆଉ।
ହୁଁ, ଗୁଣ୍ଡିଚା ଦିନ।
ହଁ।
ବାହାରିକି ମାଉସୀ ମା ମନ୍ଦିରକୁ ପ୍ରବେଶ କରିବେ ଓହୋ।
ତାହେଲେ ଆମ ଓଡ଼ିଆ କଲଚର, ଓଡ଼ିଆ ସଂସ୍କୃତି ବିଷୟରେ ଆପଣ ବହୁତ୍ କିଛି ଜାଣନ୍ତି।
ହଁ, ଆଉ ଓଡ଼ିଆତ, ସେଥିପାଇଁ।
ଆଖପାଖରେ ଆପଣଙ୍କର କୋଉ ମନ୍ଦିର ରହିଚି?
ଆମ ଗାଁରେ ସବୁ ମନ୍ଦିର ଅଛି ଜଗ ଆମ ଗାଁରେ ଆମ ଗାଁ ପାଖ ଗାଁରେ ଜଗନ୍ନାଥ ମନ୍ଦିର ଅଛି ଆମ ଗାଁରେ ଅଛି ହନୁମାନ ମନ୍ଦିର ଅଛି, ଶିବଙ୍କ ମନ୍ଦିର ଅଛି, ଆଉ ଆମ ଗାଁରେ ମଙ୍ଗଳାଙ୍କ ମନ୍ଦିର ଅଛି। ଆମ ଗାଁ ମଙ୍ଗଳା ମନ୍ଦିରକୁ ବାଛା ମଙ୍ଗଳା କୁହାଯାଏ ଏଠି ଯାହା ଆସିକିବି ଆପଣ ମାଗିବେ, ତାହେଲେ ଆପଣଙ୍କୁ ମିଳିବ, କୁହନ୍ତି। ଆଉ ଆମର ଏଠି ବାଟ ମଙ୍ଗଳାବି ଅଛନ୍ତି, ବନ ଦୁର୍ଗା ଅଛନ୍ତି। ତାରିଣୀ ଅଛନ୍ତି କୃଷ୍ଣରାଧ ଏବେ ରାଧାକୃଷ୍ଣ ମନ୍ଦିର
ସିନ୍ଦୁରେଇ ମନ୍ଦିରବା ସେଇଠି ଅଛନ୍ତିନା, କଣ ସିନ୍ଦୁରେଇ? ସିନ୍ଦୁରେଇ ସେ ଆଖପାଖରେ ନାହାନ୍ତି ଆଚ୍ଛା, ହଉ।
ନା।
ହଉ, ଓ
ଚାଲିଚି ଆଉ ଆପଣଙ୍କ-ଅ-ଅ ଆଡ଼େ କୋଉ ପର୍ବ, କଣ ଯାତ୍ରା ହୁଏ?
ଆମର-ଅ କୁମାର ପୂର୍ଣ୍ଣିମା ହୁଏ ରଜବି ବହୁତ୍ ଭଲସେ ପର୍ବଟା ବହୁତ୍ ଭଲସେ କରୁଚନ୍ତି। ଆଉ ଛୋଟ ପିଲାମାନେ ଡ୍ୟାନ୍ସ କରୁଚନ୍ତି। ପାର୍ଟିସିପେଟ ମାନେ, ସବୁ କାର୍ଯ୍ୟରେ ସେମାନେ ଅଂଶଗ୍ରହଣ କରୁଚନ୍ତି।
ଆଚ୍ଛା।
ଏମିତି ଆଉ। ପର୍ବଗୁଡ଼ା ଆମ ଗାଁରେ ଟିକେ ଭଲସେ କରନ୍ତି ଆଉ।
ହୁଁ।
ହଁ, ଆପଣଙ୍କର ତାଲେ ଏଇ ସବୁ ମନ୍ଦିର ଆଖପାଖରେ ଅଛନ୍ତି ଆଉ ସକାଳୁ ଆପଣ କଣ କରନ୍ତି? ପଢାପଢି ନା ଯୋଗ ନା କଣ କରନ୍ତି?
ସକାଳୁ ଉଠିଲେ ମୁଁ ମୋ ବଡ଼ ମାମା ହେକା ଆମେ ସବୁ ଚାଲିବାକୁ ଯାଉଚୁ ଏଠି ଜଗିଂ କରିବାକୁ
ହୁଁ ଓଡ଼ିଆରେ ଓଡ଼ିଆରେ?
ହଁ ଆଉ ଆସିଲା ପରେ ଗାଧେଇ ପାଧେଇକି ନିଜ କାମ ସାରିକି ନିଜେ କାମ ସାରିକି ସେମାନେ ତାଙ୍କର କାମ କରନ୍ତି ମୁଁ ବସିକି ପ ପାଠ ପଢ଼େ ଆଉ।
ହଁ। ହୁଁ। ଆଚ୍ଛା। ହଉ ଆଉ ଆପଣଙ୍କ ଭାଇ ମାନେ କଣ କରନ୍ତି?
ମୋ ଓ ମୋ ଭାଇ ଗୋଟେ ମୋଠୁ ବଡ଼ ଆଉ ସମସ୍ତେ ସାନ ଆଉ ଦିଟା ଭାଇ ସାନ ତିନିଟା ଭାଇ ସାନ ମୋଠୁ ଆଉ। ସେମାନେ ସବୁ ଏବେ ପଢୁଚନ୍ତି ମୋ ସାନ ସବୁଠୁ ସାନ ଭାଇ ଯିଏ ସିଏ ତାର ଏଟା ନାଇନ୍ କ୍ଲାସ ହେଲା। ଆଉ ମୋ ଆଉ ତାଉପର ଭାଇ ଯେ ତାର ଏଇଟା ଶୋଇଲା ପ୍ଲସ୍ ଟୁ ଶଇଲା ଆଉ ତାଉପରେ ଯିଏ ତାର ସେଏବେ ଡିପ୍ଲୋମା କରୁଚି ଆଉ।
ହୁଁ ହୁଁ ସମସ୍ତେ ବଡ଼ବାପା ପୁଅନା ଆପଣଙ୍କର ପୁରା ନିଜ
ନାଇଁ ନାଇଁ ମୋ ଭାଇ ଗୋଟେ ସେମାନେ ସବୁ ବିଡ଼ାବାପାଙ୍କ ପୁଅ। ଆମର ସବୁ ଜଏଣ୍ଟ ଫ୍ୟାମିଲି।
ଏକାଠି ରହୁଚନ୍ତି ଆପଣ।